ହ୍ୟାଲୋ।
ହ୍ୟାଲୋ ହଁ ଭାଇ କଣ ଖବର?
ହ୍ୟାଲୋ।
ହ୍ୟାଲୋ।
ହା ହଁ ସାଙ୍ଗ କହ।
ହ୍ୟାଲୋ ହଁ କ ଖବର?
ଏ ବଢିଆ ପୁରା ବଢିଆ ପୁରା ରେଡି ଆଉ
ଆଉ ରଜ କେତେ ବାଟ ଗଲାଣି ତମ ଆଡେ।
ଏ ରଜ ପୁରା ବୋବାଲ ଚାଲିଛି ଏ ଟିକେ କୋଉଠି ଝଗଡା ହେଇଯାଉଛି। କୋଉଠି ଟିକେ ପାଟି ତୁଣ୍ଡ ହେଇଯାଉଚି। କଉଠି କଣ ଦୋଳି ପକେଇଲେଣି ଆମର ତ ଜାଣିଛୁ ଏଇଭଳି ହବ ଆଉ।
ଆଚ୍ଛା ଖାଇଲଣି ନା ଖାଇନ?
ନା ମନ୍ଦିର ପାଖରେ ବୁଲୁଛୁ
ଆଛା ଆଉ ଆଜି ଦିନରେ କଣ ହେଇଥିଲା
ଦଡିିନର ତ ଆମର ସବୁବେଳେ ପଖାଳ ପଖାଳକୁ ଗୋଟେ ବାଡିଆ ଭଜା ଗୋଟେ ହବ ଆଉ ତା ସାଙ୍ଗକୁ ଆମର ବଡି କୁ ବିଲାଦି କୁ ଆଳୁ ଗୋଟେ ଦଳା ଗୋଟେ ହବ ଜାଣିଛ ଆମେ ଓଡିଆ ଛୁଆ।
ହଁ।
ପ୍ରାୟତ ବାଇଗଣ ଗୋଟେ ଦୋଳା ଗୋଟେ ରେଡି କରିକ ହବ। ହେଲା ତା ସାଙ୍ଗ ମିର ଟିକେ ମିସ୍ତର ଟିକେ ଆଉ ଆଜି ଗୋଟେ କ ହେଇଥିଲା ନୂଆ ପଣସ ବଜାରେ। କଣ ସେ ମଞ୍ଜିୁରରେ ଗୋଟେ ତରକାରୀ କରିଥିଲେ?
ହଁଁ ହଁ।
ହଁ ପଣସ ପଣସ ତ ପାଚିଲାଣି ଏବେ ନା ଟାଇମ ହେଇଗଲାଣି।
ହଁ। ଏବେ ମାନେ ସେ ଯୋଉ ତରକାରୀ ଯୋଉ ମଞ୍ଜି ତରକାରୀ ଟା ବହୁତ ଭଲ ଲାଗେ। ପଣସ ମ ହଁ ପଣସ ମଧ୍ୟଝି ତରକାରୀ କରି ଖାଇବା ନହେଲେ ତାକୁ ଭାଜିକି ଖାଇବ ସେ ଆହୁରି ବଢିଆ ଲାଗିବ।
ହଁ।
ଆଉ ଏଇ ସନ୍ଧ୍ୟା ବେଳିଆ ତ ଏଇ ଏଇ ସିଜିନ ରେ ତ ଏଇ ସନ୍ଧ୍ୟାବେଳେଆ ପନସ ମଞ୍ଜି ମଜା ଦିଟା ପାଖରେ ପଟେଇ ବୁଲିବ ଆଉ।
ହଁ ଆମେ ଓଡିଆ ଆମର ଭାରି ବଢିଆ।
ହଁ।
ନାଇଁ କି?
ହଁ ଆମର ନିଜେ ନିଜେ ସବୁଠୁ ଅଛି।
ହଁ। ଆଉ ତମର ବା କଣ କଲେ ମୁଁ ଶୁଣିଥିଲି ଯୋଉ ଡେଣ୍ଟ ମାନଙ୍କ ଷ୍ଟୁଡେଣ୍ଟ ମାନଙ୍କର ବି ଇଣ୍ଟର୍ନସିପ ଏବେ କଣ ଗେ ଲାଗୁ ହେଇଛି।
ହଁ ଇଣ୍ଟନ୍ ସେ ସମର ଇଣ୍ଟନ୍ ସେ
ହଁ ଆରେ ସେଟା ତ ମୁଁ ଶୁଣିଥିଲି ଆମ ହଁ ସେଇଟା ତ ମୁଁ ଶୁଣିଥିଲି କେବଳ ଇଞ୍ଜିନିୟରିଂ ମାନେ ଇଞ୍ଜିନିୟରିଂ ପିଲାମାନେ କରୁଥିଲେ। ଏବେ କଣ ପ୍ଲସ
ହଁ ସେଇଟା ଥିଲା ଏବେ। ନୂଆ ଯୋଉ ସିଲାବସ ଅଛି ସେଇ ଅନୁସାରେ ହେଇଯାଇଛି ଆଉ ମାନେ ତାର ଅଛି ତମେ ଦିଟା ଅଛି ଗୋଟେ ହେଲା କମ୍ୟୁନି ସର୍ଭିସ୍ ଆଉ ଗୋଟେ ହେଲା ଫିଲ୍ଡ ୱାର୍କ। କମ୍ୟୁନିଟି ସର୍ଭିସ ଟା ହେଲା ଯୋଉଟା କି ତମେ ଗୋଟେ ଗାଁ ରେ ବୁଲିକି କରୁଛ? କି ଗୋଟେ ମନ୍ଦିର ବୁଲୁଛ ଡାଟା କଲେକ୍ଟ କରୁଛ ଆଉ ଫ ଯୋଉଠି ତମେ ରଲ ଲ ମାନେ ଯାହା ତମେ ପଢିବ ସେଇଠି ସେଠି ତମେ ଡାଇରେକ୍ଟ ପ୍ରାକ୍ଟିକାଲ କରିକି ସେଇଟା ତମ ଟିଚର କୁ ତମେ ଦେଖେଇବ। ଆଉ ସେଇ ଅନୁସାରେ ତମ ଟିଚର ତମକୁ ମାର୍କ ଦେବେ ଆଉ।
ଓ ମାନେ ତମର ଏଇଟା ମାର୍କ ମାନେ ତମର ଦିଟାଙ୍କ ଇଣ୍ଟନସିପ ରେ ମାନେ ତମକୁ ମାର୍କ ମିଳିବ ନାଇଁ କି?
ହଁ ଆମର ମାର୍କତେ ହିଁ ଦରକାର ଶହେ ମାର୍କକୁ ଯାହା କେତେ ମିଳିଲା?
ହଁ ମାନେ ହଁ କିନ୍ତୁ ଆମ ଇଞ୍ଜିନିୟରିଂ ପିଲା ମାନଙ୍କର ମାନେ ରିଡୱରକ। ମାନେ ଚାର ବର୍ଷ ଭିତରେ ତମର ଗୋଟେ ଇଣ୍ଟସିପ ମାନେ ଆମର ଏକ୍ସପିରିଏନ୍ସ ମାନେ ଯେଉଁ ସେକ୍ଟରରେ ଆମେ ନେଇ ଆମେ ଯେଉଁ ସେକ୍ଟରରେ ନେଇଛୁ ବ୍ରାଞ୍ଚଟା ଆମର ସେଇ ସେକ୍ଟର ର କାମ ଟା କେମିତି କଣ ପୁଣି ସେଇ ସେକ୍ଟର ର କାମ ଅଲଗା ଅଲଗା ଯେମିତି ମୁଁ ମୁଁ ଯେମିତି ମେକାନିକାଲ ଇଞଜିନିୟରିଂ କରୁଛି ମେକାନିକାଲ ଇଞ୍ଜିନିୟରିଂ ର ଅଟୋ ମୋବାଇଲ୍ ଅଛି ହେଲା ଡିଜାଇନିଂ ଅଛି ହେଲା।
ହଁ।
ମ୍ୟାନୁଫାକ୍ଚରିଂ ଅଛି ହେଲା। ହଁ ଆମର ହଉଛି ଦି ଆମର ବି ଦିଟା ଟାଇପ ର କୋର୍ସ କିନ୍ତୁ ଆମର ଏଥିରେ କିଛି ମାର୍କ ମିଳେନି କି କିଛି ଇଏ ହୁଏନି ଏଇଟା ତମେ ନିଜ ତରଫରୁ କମ୍ପାନୀ ମାନଙ୍କରେ ହଉଛି, ଇଁ ପକେଇବାକୁ ପଡିବ, ମାନେ ଗୋଟେ ହଉଛି ଏନ୍ ଓ ସିସି ଏନ୍ ଓ ସି ଗୋଟେ କଲେଜ ତରଫରୁ କାଢିକି, ତମେ ସେ କମ୍ପାନୀ ରେ ଦବ। ଆଉ କମ୍ପାନୀରେ ଦେଲା ପରେ ପରେ ତମର ଯେତେବେଳେ କମ୍ପାନୀ ମାନଙ୍କରେ ବି ବାହାର କରନ୍ତି, ନା ସମର ଇଣ୍ଟନସିପ୍ ଏଇଠୁ ଏତିକି। ଏତିକିରୁୁ ଏତିକି ଡେ ବିତେ। ସେଟା ଆମର ପକେ ତା'ପରେ ଆମର ସେଟା କଣ କହିଲ? ଦି ଟାଇପ୍ ର ଇଣ୍ଟନସିପ୍ ଗୋଟେ ହଉଛି ଇଣ୍ଡଷ୍ଟ୍ରିଆଲ୍ ଇନଣ୍ଟନସିପ୍। ଆଉ ଡେ ହଉଛି କୋଟ୍ସ। କୋଡ଼୍ସ ଇନ୍ଟନସବଲ୍ ହେଲା।
ହ୍ୟାଲୋ। ହ୍ୟାଲୋ।
କଉଦା ଝୁଲୁଛି।
ହଁ, ସେଇଆ ମୁଁ କହୁଛି। ମାନେ ଆମର ହଉଛି, ହଁ ଶୁଭିଲା, ଶୁଭିଲା।
ହଁ ନଥିଲେ।
ହଁ ଆମର ହଉଛି ଦିଟା ଟାଇପ୍ ର ଇଣ୍ଟନସିପ୍। ଗୋଟେ ହଉଛି, ଇଣ୍ଡଷ୍ଟ୍ରିଆଲ୍। ଆଉ ଗୋଟେ ହଉଛି ଆମର କୋଟ୍ସ।
ହେଲା ଆଉ ପ୍ରାୟତ, ଇଣ୍ଡଷ୍ଟ୍ରିଆଲ୍ ଇଣ୍ଟନସିପ୍ ଟା ଇଞ୍ଜିନିଅରିଙ୍ଗ୍ ସ୍ଟୁଡେଣ୍ଟ ପାଇଁ ବେଷ୍ଟ। କାଇଁ ନ ଯଉ ସେକ୍ଟରେ ତମେ କାମ କରୁଛ, ସେଇ ସେକ୍ ମାନେ ଆଗକୁ ତମେ, ଏଇ ଥ୍ରୋରେ ଜବ୍ କରିବାକୁ ଚାହୁଁଛ। ତମେ ସେଇ ସେକ୍ଟରରେ କରିପାରିବ। ଧର ଆମର ଯେମତି ମେକାନିକାଲ୍ ଇଞ୍ଜିନିୟରିଂ ରେ ଅଛି, ମାନୁଫାକ୍ଚରିଂ।
ଆଉ, ଗୋଟେ ହଉଛି, ଆମର ଅଟୋମୋବାଇଲ୍। ଆଉ ଗୋଟେ ଡିଜାଇନିଂ, ଯୋଉ ଉପରେ ତମେ କରିପାରିବ। ପ୍ଲାଣ୍ଟ ମାନଙ୍କରେ ହଉ ୟା ଯୋଉ କମ୍ପାନୀ ମାନଙ୍କରେ, ଆମର ସବୁ ଅଛି। ଇଣ୍ଟର୍ନସିପ୍ ପକେଇ ପାରିବ। ତା'ପରେ ତମେ ସେଠି ଯାଇକି କାମ ଶିଖିବ ଆଉ। ମାନେ କଣ, ତମ ର ଗୋଟେ ଏକ୍ସପେରିଏସ୍ ହବ କି ଆଗକୁ ମୁଁ ଯେତେବେଳେ ମୋର, ବି ଟେକ୍ସ ସଇଲା, ଧର ଆମର ଇଞ୍ଜିନିୟରିଂ ସରିଲା ପରେ ଆମର ଏଇ ଥ୍ରୋରେ ଆମର ଜବ୍ ଟା କରିବାର ଅଛି। ମୁଁ ସେଇ କାମ ଟା ହିଁ
ଆଚ୍ଛା।
ଶିଖିବି। ସେଇଟାକୁ ଆମର ଇଣ୍ଟର୍ନସିପ୍ କହନ୍ତି। ଗୋଟେ
ଯୋଉଟା କି ଆ ମାନେ ଯି-ଯିଉ ଯଉଟା
କଣ?
ନା କଣ, ଯୋଉଟା ସବୁ-ଉ ମାନେ ପିକ୍ଚର୍ ପ୍ୟାକେଜ୍ ପାଇବା ଦ-ଦଉଛି ସାହାଯ୍ୟ
ହଁ, ଭାଇ ତମର ଟିକେ ଭଏସ୍ ଟା ଟିକେ ଶୁଭୁ ନେହିଁ ଟିଏ ହ୍ୟାଲୋ।
ରୁହ, ରୁହ ଟିକେ ଖାଲି
ହଁ, ଶୁଭ୍ ଶୁଭିଲା ଶୁଭିଲା ଶୁଭିଲା।
ହ୍ୟାଲୋ।
ହଁ, ଶୁଭିଲା ସାଙ୍ଗ। ହୁଁ।
ହଁ, ବୋଇିଲେ କି ଯୋଉଟା ଟିକେ ଆମକୁ ଫିଉ ଚରରେ ଚାକିରି କରିବାକୁ ଦଉ, ସୁଯୋଗ ଦବ ଆଗ ଭଲ ସୁଯୋଗ।
ହଁ, ସେଇଟା ଆମର
ହଁ, ତମର ଯୋଉଟା କି ତମକୁ ହଁ।
ମାନେ ଚାରି ବର୍ଷ ଭିତରେ ଆମକୁ ଗୋଟେ ଇଣ୍ଟର୍ନସିପ୍ କରିବାର ଅଛି। ମାନେ ହଁ ଗୋଟେ ଇଣ୍ଟର୍ନସିପ୍ କରିବାର ଅଛି। ଅଛି ଆଉ। ମା - ମାନେ ମ୍ୟାନ୍ଡେ ମ୍ୟାନ୍ଡେଟୋରି ନୁହେଁ। ମାଣ୍ଡେଟୋରୀ ନୁହେଁ। କିନ୍ତୁ, ଗୋଟେ କଲେ କଣ ମାନେ ଧର ତମର ଟିକେ ଗ୍ରେଡ୍ ଅଧିକା କମ୍ ରହୁଛି।
ତ ଭଲ କମ୍ପାନୀରେ ପ୍ଲେସମେଣ୍ଟ ପାଇବାକୁ ଗଲେ କରିବାକୁ ପଡିବ।
ହଁ, କରିଥିଲି କଣ, ହଁ ମାନେ ଯେତ୍ ଯେତେବେଳେ ପ୍ଲେସମେଣ୍ଟ ହେଲେ ତମେ ବସିବ କି, ଧର ଗୋଟେ କମ୍ପାନୀର ଓନର୍ ଯେତେବେଳେ
ତାଙ୍କର ମ୍ୟାନେଜର ମାନେ ଯେତବେଳେ ବସିବେ କି ତମର ଇଣ୍ଟରଭ୍ୟୁ ନେବେ, କଣ କଣ ତମର ଆଗରେ ରେଜେଲ୍ଟ ତମର ଟେନ୍ଥ ମାର୍କ ସେ ଦେଖିବେ, ଟେନ୍ଥ ମାର୍କ ବି ଦେଖିବେ, ପ୍ଲସ୍ ଟୁ ମାର୍କ ବି ଦେଖିବେ। ଆଉ ପ୍ରିଭିଅସ ସେମିଷ୍ଟର ମାର୍କ କେତେ କଣ ଅଛି ଦେଖିବେ, ତାପରେ ତମର ଏକ୍ସପିରିଏନ୍ସ କଣ
ହଁ।
ଅଛି କି ନାଇଁ, ସେଇ ଅନୁସାରେ ମାନେ ତମକୁ ମାନେ ତମର ସାଲାରୀ ପର ଆନାମ୍ କେତେ କଣ ଅଫର କରାଯିବ ଆଉ।
ଆଚ୍ଛା, ଆଚ୍ଛା।
ହଁ ଏମିତି ହୁଏ ଆଉ।
ତମ କଲେଜରେ ହାଏଷ୍ଟ କେତେ କଣ ପ୍ୟାକେଜ ଯାଇଛି?
ଆମର ଭାଇ ହାଇଏଷ୍ଟ ଏବେ ପର୍ଯ୍ୟନ୍ତ ଯାଇଛି ଷୋହଳ ଲକ୍ଷ। ପଚାଶ ହଜାର ଏଇଭଳିଆ ଯାଇଛି ଆଉ, ଆଉ ସେଟା ବି ସେଟା ବି ଯାଇଛି ହଉଛି ଆମର ହଁ ମାଇନିଂ ବ୍ରାଞ୍ଚ ର ଆଉ ଆଡାନୀ କୁ ଯାଇଛି ଆଉ। ଆଡ଼ାନୀ ଗ୍ରୁପ ଅଫ୍ ହଁ।
ହଁ ହଁ, ତମର ସେଠି ମାଇନିଂ ବି ଅଛି ନାଇଁ?
ମୁଖ୍ୟତଃ ଆମର କଲ ଫାଷ୍ଟ ଟା ହେଉଛି ମିନିଂ ଫାର୍ଷ୍ଟ ଥିଲା ନା। ତାପରେ ପ - ସିନା ଆମର ଭେକେଣ୍ଟ ଲା କିନ୍ତୁ ପ୍ରକୃତରେ ଆମର ଫାଷ୍ଟ ଯେତେବେଳେ କଲେଜ ଖୋଲିଥିଲା।
ବର୍ତମାନ ତମର ମାନେ କୋର ବ୍ରାଞ୍ଚ କହିବାକୁ ଗଲେ ମାଇନିଂ। ହଁ।
ମାଇନିଂ ମାନେ କହିବାକୁ ଗଲେ ମେନ୍ ବ୍ରାଞ୍ଚ ଜଉଟା କି ଆମର ମାଇନିଙ୍ଗର ଟୁ ଏକ୍ସାମର ଟିଚରନେସ ସାଥ ଆଉ ତାପରେ ସେଇ ପେପର ଗୁଡା ରିଚେକିଂ ବି କରାଯାଏ ଆମ କଲେଜରେ, କିନ୍ତୁ ଆମ ଆମ କଲେଜଟା ଯାଉଛି ବି ପି ୟୁ ଟି ଅଣ୍ଡରରେ, ବିଜୁ ପଟ୍ଟନାୟକ ୟୁନିଭର ଫିଜିଓ ଟେକ୍ନୋଲଜି। ସେ ତା ଅଣ୍ଡରରେ ଯାଉଛି କିନ୍ତୁ ଆମର ହେଉଛି ଇଏଟା କଣ କହିଲ ଚେକିଂ ଟା ହୁଏ କିନ୍ତୁ ଆମ କଲେଜରେ, କାହିଁକି ନା ଏଇଟା ମାଇନିଂ କଲେଜ ନା। ମାଇନିଂ କଲେଜ ଆଉ ଆଉ ନାହିଁ ନା ବି ଟେ କ ର ଡିଗ୍ରୀ ର ମାଇନିଂ କଲେଜ ଆଖ ପାଖରେ। ତେଣୁକରି ସେଲ୍ଫ ଦେଖାହୁଏ ଆଉ ମାଇନିଂ ପିଲାଙ୍କର ଆଉ।
ଓହୋ ଆଚ୍ଛା।
ହଁ, କିନ୍ତୁ ଆମ କିନ୍ତୁ ଆମ ପେପର ଗୁଡା ଏକ୍ସପର୍ଟ ହୁଏ ଅଲଗା କଲେଜକୁ।
ଆଚ୍ଛା ଆଚ୍ଛା।
ହଁ ଆଉ ରଜ ମାହଲ କେମିତି କଣ ତମ ଆଡେ?
ହଁ ଏବେ ରଜ ମାହଲ ପୁରା ଗରମ ହେଇଗଲାଣି, ଏବେ ଛକରେ ପୁରା ଭରପୁର ହେଇଯାଇଛନ୍ତି ପିଲା। ଗାଡ଼ି ଲୋକ ସବୁ ଭରପୁର ଅଛନ୍ତି କାମ ଚାଲିଛି ଏବେ।
ହଁ। ଆଉ, ଆଉ ଦୁଇ ଦିନ
ଏବେଠୁ ଦୋଳି, ଆଉ ତ ଦୁଇ ଦିନ ସେଇଥିପାଇଁ ଏବେଠୁ ଜୋରସୋରରେ ଲାଗିଛନ୍ତି। ଦୋଳି ଆଉ ସବୁ ସେମିତି ବନେଇବା ପାଇଁ ଆଉ, ଦୋଳି ପାଇଁ ମିସ୍ତ୍ରୀ ସେପଟେ କାଠ କାଟୁଛନ୍ତି ବାହାଲ ବନଉଛନ୍ତି ଆମର ଏ ଏଠି ମାନେ ଗୋଟେ ଜଗନ୍ନାଥଙ୍କର ମୂର୍ତ୍ତି ହବ, ପିଲା ଏଠି ମାଟି ଚକଟୁଛନ୍ତି। ଆଉ ଗୋଟେ ମ ମାନେ ଛତୁ ଘର ଗୋଟେ ହବ ଯେ ସେଠି ପିଲା ଛଣ ଏ ଖରି ଛାଉଣୀ କରୁଛନ୍ତି ଆଉ। ଏଇଭଳିଆ ଆଉ, କିଛି ଜଣ ଲୋକ ଏଠି ବସି ତାସ ବାସ ଖେଳୁଛନ୍ତି, ଗପୁଛନ୍ତି।
ଏଇଭଳିଆ ରଜର ମାହୋଲ ଚାଲିଛି ଆଉ।
ଓହୋ ଆମ ଆଡେ ତ ଭାଇ ଏତେ କରନ୍ତିନି ତମେ ଜାଣିଚ ତ ଆମ ଗାଁ ଟା ଟିକେ ଗଣ୍ଡଗୋଳିଆ ଟିକେ ଜାଣିଛ ତ ଆଉ ଯାହା ଟିକେ ଟିକେ ହେଲେ ଝଗଡା ଟିକେ ଲଗେଇଦେବେ
ତମ ଗାଁରେ କୋଉ ଗଣ୍ଡଗୋଳ କି ତମ ପାଖ ଗାଁ ସେ ଯୋଉ ଗଣ୍ଡଗୋଳ
ସେଇ ତ ଭାଇ ଆମ ଗାଁ। ପାଖପାଖି ଆମ ଗାଁରୁ ବି ପିଲା ଯାଇକି ମିଶିକି ଝଗଡା କରିଛନ୍ତି ନା।
ହଁ।
ହଁ ସେଇଥିପାଇଁ କିଛି ଭଲ ଜିନିଷ ନୁହେଁବା ପିଲା ଭାଇ ଆଜିକାଲିକା ଆଜିକାଲିକା ପିଲା ମାନୁନାହାନ୍ତି। କୋଉଠୁ ଟିକେ ନିଶା ଟିକେ ଖାଇଦେଇକି ପଳେଇ ଆସିଲେ ସମ୍ଭାଳିତ ପାରିବେନି। କିଏ କଣ ଟିକେ କହିଲା ସେଇଠୁ ଷ୍ଟାର୍ଟ କଲେ ଖରାପ ଭାଷା ଉଚ୍ଚାରଣ କରିବା ଆଉ ଯେହେତୁ ତୁ ଗୋଟେ ଭଲ ଲୋକ ଯଦି ଗୋଟେ ପିଲା ଯଦି ଆଗ ଦୁରା ଖରା ଭାଷା ଉଚ୍ଚାରଣ କରୁଛି ନିହାତି ଝଗଡା ହବ ଭାଇ ଯଦି ଯଦି ସେ ଲୋକ ଯଦି ଠିକ ଥିବ ସାଇଡ ହେଇଯିବ ହେଇଯିବ ପଳେଇବ ହଁ ଦେ କହିକି ତାହେଲେ କିଛି ହବନି ନହେଲେ ଭାଇ ଯଦି ଦିଶ୍ ସାଇଡୁ ଏମତି ହେଇଗଲା ତାହାଲେ ଝଗଡା ଟା ହବ।
ଝଗଡ଼ା ବଗଡ଼ା ହେଇଯିବ ଆଉ ମାଡ୍ ପିଟି ଉପରେ କଥା ପଳେଇ ଆସିବ।
ଆଉ ତାହେଲେ ଭାଇ ରଜରେ ତମ ହଁ ରଜରେ ତାହଲେ ତମର ଏଥର ପୁରା ହଉଚି ବାଗେଇକି ଆଉ। ହଉ ଆମେ ଆମେ ବୁଲି ଯିବୁ ଆଉ। ହଉ ତାହେଲେ ଭାଇ ମୁଁ ଟିକେ ବାହାରକୁ ଆସିଥିଲି। ତମକୁ କଲ କରିବେ ପରେ ଆଉ।
ହଉ ହଉ।
ହଉ ହଉ।
କାଲି ଦେବେ କାଲି ଦେବେ କୋଠୁ କହୁଥିଲ?